ହ୍ୟାଲୋ
ଏ ଶୁଭୁନେଇଁ ନେଟୱାର୍କ ପଦାକୁ ଆସ ନେଟୱର୍କ ନହଲେ ଛାତକୁ ଯା।
ନାଇଁ ପଦା ଛାତକୁ ଯାଇ ପାରିବନି ଚାଳିଶି ଟା ପାହାଚ। ହଁ ଆଣ୍ଠୁ ତ ପରାଜ କହନା ଚାଲି ପାରୁନି ଆ
ହଁ ତାପରେ ପାହାଚ ଉରା ଚଢିଲା ବେଳକୁ ମୋର ପା ଆଣ୍ଠୁ ବେଲ୍ଟ ବାନ୍ଧୁଥିଲା ଆଣ୍ଠୁରେ ଏତେ ଜୋରେ ବିନ୍ଧୁଛି ଯେ
ହଁ ଏରା ଆଣ୍ଠୁଉରା ପରାସ ହେଇଯିବ ମୁଁ ଏବେ ବଟିକା ପାଁ ଛଶହ ଟଙ୍କାରେ ଆଣିକି ଖାଇଲା ଠୁ ଟୁିକେ କେ ପରାସେ କମିଚି।
ହେ ଯୋଉ ମୋର ପା ସେ ଯେ କେତେ ଥର ଦିନରେ ତୁ ଶହେ ଥର ଖଣ୍ଡେ ଯାଉନଥିବୁ ଆସୁ ପୁଅ ଓପରୁ କୁହେ ବାପ ବାପ ଝିଅ ତିନି ଜଣ ଯାକ ତଳେ ଖାଇବେନି। ସେ ଉପରେ ତୁ ଉପରକୁ ନେ ପୁଣି ବାସ ସନ ଆଣେ ତଳକୁ ମାଯେ କେତେ ଥର ଯିବା ଆସିବା କରିବୁ କହୁନୁ।
ଆଉ ପାହାତରେ ରୋଷେଇ ସରିଲାଣିି ନା କଣ?
ଦୋଷେଇ ଆଜି ହବନି ଆଜି ଅପା ଯାଇଛନ୍ତି ଭାରି ତାଙ୍କ ଘରକୁ ଏକୋଇଶିଆ ତାଙ୍କ ପୁତୁରା ଜଣେ ହେଇ ସେ ଏକୋଉସିଆ ତାର।
ହଁ।
ଅ ଭାଇରପୁଅ ସିଏ ଯାଇଛନ୍ତି ଆଉ ୟାଙ୍କର ଭୋଜି ଅଛି ଗାଁରେ ଭୋଜି ଅଛି ବାପା ଯିବେ ବଡ ପୁଅ ଯିବ ଇଏ ଯିବେ ଭାଇ ଯିବେ। ଚାରିଜଣ ଆଉ ଆମେ ଶାଶୁ ବୋଉ ଦି ଜଣ ଆଉ ଆମ ଜେଜି ଶାଶୁ।
ହୁଁ।
ହୁଁ। ସେ କିଛି ଖାଇପାରୁନି ସେ ମୁଢି ପାଣିରେଭେ ଦେଇଦେବେ ନହେଲେ ନାହି ଚୁଡା କୁ କ୍ଷୀର ପକେଇକି କ୍ଷିରି ଭଳିଆ କରିଦେଲେ ଖାଇବ ସିଏତାର ଆଉ ମୋ ଶାଶୁ ସୁବୋଉ କହିଲେ କହିଲେ ଆମେ କଣ ଖାଇବା ଅଟା ଚକୁଳି କରିଦବୁ ତୋରମୋର ଖାଇଦବା ଆଉ।
ହେଁ ହେଁ ହେଁ।
ଆଉ ଆଉ କିଛି କରିବିନି। ରୋଷେଇ ଆଜି ନାହିଁ ବୋଲି ରୋଷେଇ ଯୋଉଦିନ ନଥିବ ମନ ଖୁସି।
ଆ ଝିଅ ହରିକା?
ଝିଅ ତ ବଡ ଝିଅ ଯାଇଛି ହାରି ତା ମାମା ସହିତ ବଡ ମାମା ସହିତ।
ଓଁ ହୋଁ।
ଆଉ ବଡ ପୁଅ ଟା ଅଛି ବଡ ପୁଅ ଯିବନି ସିଏ ତ ମାମା ସହିତ ବଡ ପୁଅ କୁଆଡେ ଯାଏନା।
ଆଉ।
ନା ସେ ଆମେ ଯୁଆଡେ ତା ଦାଦାର ମୋର ଯୁଆଡେ ବାହାରିବୁ
ହୁଁ।
ଆଉ ସେ ଆମ ସହିତ ଯିବ।
ହୁଁ ହୁଁ।
ତା ମାମା ସହିତ କୁଆଡେ ବାହାରିବନି ତା ମାମ ବାବା ଯଦି ତା ଆଗରେ ବି ବାହାରିକି ଯିବେ ଯାଉନଥିବ ଆମେ ଯଦି ଯିବୁ ମୁହଁ ଟାକୁ ଯବର ଫୁଲେଇ ଦବ।
ହେଁ ହେଁ ହେଁ।
ମୁଁ ଯିବି ତମ ସହିତ ମୁଁ ତାଙ୍କ ସହିତ ଯିବିନି। ହଁ। ହଁ ସାନ ଝିଅଟା ଖାଇବ ସିମେଇ ହବ। ସାନ ଝିଅ ରୁଟି ଖାଏ କ୍ଷୀର ଖାଏ। ଆଉ ରୁଟି ତ କରିବିନି ଆଉ କ୍ଷୀର ରେ କଣ କରିଦେବି ସିମେଇ କରିଦେଲେ ଖାଇଦବ ସିଏ।
ହୁଁ।
ଆଉ ରୋଷେଇ ସରିଲୁନୁ?
ହଁ ସରିଲାଣି।
ରୁଟି ନା ଭାତ?
ନାଇଁମ ଭାତ କିଏ ଆଉ କରୁଛି ଯେ।
ରୁଟି ଖାଉଚ ହେଲା। ଆ ଦେହରେ ଆଉ କାହାର ଯାଉଛି ଭାତ ଖାଇବେ ହଜମ ହଉଛି ନା ଯୋଉ ଦେହ ପା ବା ସେଉ ଭାତ କିଏ ଖାଇବାକୁ ମଗୁନାହାନ୍ତି।
ହେଁ ହେଁ।
ଆମର ଯଦି ଖରା ଦିନେ ଖାଇବେ ନା ଭାତ ତାହେଲେ ପଖାଳ ଖାଇବେ।
ଖରା ବାରରେ ତ ଆଉ ଭଲ ଲାଗିବ ପଖାଳ ସଜ ପଖାଳ।
ପଖାଳ ସମସ୍ତେ ଖାଇବେ ଗରମ ଖାଇବାକୁ ମଗିବେନି ଏଇନା ବି ମୋ ଦେଢଶୁର ସ ହେଲେ ବି ଯଦି ଭୋଜି ଖାଇକି ନ ଆସିଥିବେ ତାହେଲେ ପଖାଳ ଖାଇବେ ଏଥର ଆଳୁ, ବାଇଗଣ ବାଇଗଣ କଣ ସିଝା ସିଝି କରିଦେବି ନ ହେଲେ ଆଳୁ ଭାଜି ଦେବି ଖାଇବେ ପଖାଳ ସବୁ।
ହୁଁ ପଖାଳ ଭଲ।
ହଁ ଏଇନା ଫୋନ କରିଥିଲେ ସେ କହିଲେ କହିଲେ ମୁଁ ରୁଟି ଖାଇବି ନହେଲେ ନାଇଁ ଭାତ ଖାଇବି।
କି ଭଲ ଭୋଜି ଖାଇକି ଆସିବେନେଇ କି?
ଯଦି ସେ ନ ଖାଆନ୍ତି ନ ଯିବେ ଯଦି ଛକକୁ ଯାଇଛନ୍ତି ଯଦି ନଯିବେ ଫୋନ କରିକି ପଚାର ଦେଲେ ମୁଁ କାଳେ ଭାତ ଖାଇବେ କି ରୁଟି ଖାଇବେ ପୁଣି ସାଙ୍ଗେ ସାଙ୍ଗେ ସେ ପା ଆସିବେଲୋ ବସିବେ କହିବେ ଦେ। ଖାଇବା ପାଇଁ।
ଆଉ କୋହୁନୁ
ମାଛ ଟାକୁ ଆଣିବେ ଥୋଇବେ। ମାନେ ମାଛ ଟାକୁ ଥୋଇ ଦେଇକି ଚୁଲି ପାଖରେ ଯିବେ ଗାଧେଇକି ଆସିକି ବସିବେ ଏମତିଆ। ହଁ ପା ଭାଇଙ୍କର ଏମିତିଆ କାମ ସବୁ ବେଳେ କଣ କେମିତି କରିବୁ ତମେ ଜଣେ ମଣିଷ ଆଣିକି ଥୋଇଦେଇକି ଯିବ ପୁଣି ମାଛ ଟା ଧୋଇବା କାଟ୍ ତାକୁ ବାଛିକି ଧୋଇକି ଭଜା ହବ ନା ନାଇଁ ସେ ତାଙ୍କର ସେମିତିଆ ତରତରିଆ କାମ ପା
ହଁ ଆଉ ମାଛ ଭଜା ରା କଣ ଟାକୁଇକି ହେଇଯିବ।
ସେକୁ ମୁଁ ଅଧା ଠାକୁର ପୂଜା କରିଥିବି ଆସିକି ଧୌଡିକି ଭାଜିବି ହେଲା
କହୁନୁ। ହେଲେ ବି ଜଣେ ସାଙ୍ଗେ ସାଙ୍ଗେ ଥୋଇକି ଗାଧେଇ ଯିବ ଆଇଲାଳକୁ ହେଇଥିବ କଉ କି?
ହଁ ସେ ସେମିତିକା କରିବା ଆଉ ଏ ଦିଅର ଭାଉଜ ତ ଆଇଁଷ ଖାଉନାହାନ୍ତି ଏ ଆଇଁଷ କରିବେନି। ଅପା ଆଇଁଷ ଖାଉନାହାନ୍ତି ନା ଇଏ ଆଇଁଷ ଖାଉନାହାନ୍ତି ଅପା ଖାଉନାହାନ୍ତି ଆଇଁଷ।
ଆଉ?
ଏ ଦି ଜଣ ଯାକ ସିଏ ସିଏ ଅପା ଛାଡ଼ିଲେଣି ପାଞ୍ଚ ବର୍ଷ ହେଲା ଆଇଁଷ ଛାଡ଼ିଦେଲେଣି ଇଏ ତିନି ବର୍ଷ ହେଲା ଛାଡିଛନ୍ତି।
ଖାଉନାହାନ୍ତି ଟୋଟାଲେ।
ନା ଜମା ଆଇଁ ସଖାଳୁ ଆଇଁଷ ତ ଧରିବେନି ଆଉ। ଆଇଁଷ ମୁଳୁ ଖାଇବାନି ଦି ଜଣ ଯାଙ୍କ ଆଇଁଷକୁ ତ ତାଙ୍କର ଖାଲି ବଳେ ବି ସେ କୋତରା ଲାଗେ ସେ ତା ଆଇଁଷକୁ ଭଲ ପାଆନ୍ତିନି ଖାଇବା ପାଇଁ।
ଆଛା।
ଆଉ ଏବେ ଟୋଟାଲ ଛାଡି ଦେଇେଛନ୍ତି ଦିଅର ଭାଉଜ ଦି ଜଣ ଜାକ। ସିଏ ତାଙ୍କର ଘୃଣା କରିକି ଅପା ତାଙ୍କର ଛାଡି ଦେଇଛନ୍ତି। ଆଉ ଇଏ ତାଙ୍କର ଝିଅ ପାଇଁ ମାନ୍‌ସିକ କରିଛନ୍ତି ପାଞ୍ଚ ବର୍ଷ ଛାଡିବି ସାନ ଝିଅ ଯଦି ଦେହ ଖରାପ ହେଲାଣି ମଝିରେ ଛାଡି ଦେଇେଚେ ଆଉ ପାଞ୍ଚ ବର୍ଷ ପରେ ଆଇଁଷ ଖାଇବାକୁ ଆଉ ଇଚ୍ଛା ହବ।
ସେଇଆ ଯା ମୁଁ ଆଇଁଷ ଉରାକ ଗୋଟେ ଯାହାହେଲେ ନ ଖାଇଲେ ଭଲ ଲାଗିବ।
ତମେ ଛାଡ଼ି ଦିଅ ଆଇଁଷ ମୁଁ କହିଲି ମୁଁ ଅଳପ ହଉ ବହୁତ୍ ତୁ ଓଉ ଯୋଉ କୋଉ ବାରର ଅମାବାସ୍ୟା ପୂର୍ଣ୍ଣିମା ଓସା ବାର ପଡୁଚିନା ନା ମତେ କହୁନୁ।
ହଁ।
କୋଉ ବାରଟା ମଝିରେ ଖାଇବିନି କାଇଁ ଆଇଁଷ ମୁଁ ଛାଡିବି ମୁଁ କହିଲି ମୁଁ ଛାଡିବିନି।
ହଁ ଆଇଁଷ ବେଳକୁ ଛାଡ଼ି ଦେଉଛନ୍ତି।
ଆଇଁଷ ତାଙ୍କର ଛାଡ଼ି ନାଆତୀ ଅଲଗା ଦିଅର ଭାଉଜଙ୍କର ତାଙ୍କ ଦିଇ ଜଣକର। ତାଙ୍କର ଅଲଗା ଥାଳି ତାଟିଆ ତାଙ୍କର ରଖି ଦେଇଛନ୍ତି ଆଉ ଯୋଉନ ଆଇଁଷ ହବ ଆମେ ସେଦିନ ଖାଇବୁ ଖଲିରେ।
ଏଁ
ତାଙ୍କୁ ଗନ୍ଧେଇବ ଆଉ ଘର ଦ୍ଵାର ଗନ୍ଧେଇବ ସେ ଘର ଦ୍ୱାର ପୋଛିିବେନି।
ଲେଖୁନୁ
ଭାରି ସେ ତାଙ୍କ ଦି ଜଣ ଯାକ ସେ ଆଇଁଷ ଖାଇବେନି କି ଆଇଁଷ କୁ ଧରିବେନି। ରାନ୍ଧିବେନି ଟୋଟାଲୀ।
ଆଉ ସାନ ଝିଅ ଟା କଣ କରୁଚି।
ସାନ ଝିଅ ଟା ତ ସେ ଯୋଉ ସାନବୋହୁଙ୍କ ଘରେ ତାଙ୍କ ପୁଅ ସହିତ ଖେଳୁଛି। ମୋଉସା ଘରେ ଅଛନ୍ତି। ମୁଁ କହିଲି ମୋଉସା ଘରେ ଅଛନ୍ତି।
ନାଇଁ ମୋଉସା ଏଇନେ ଥିଲେ ଯାଇଚନ୍ତି ଝାଡା ଯାଇଛନ୍ତି ନା କଣ ବାଇ ପାସ୍ ପାଇଁ ଙ୍କା।
ଆଉ ଝିଅ ଘରେ ଅଛି ପଢୁଛି।
ନାଇଁ ହେଟା କୁଆଡେ ଯାଇଛି କେହିଆଣି ନାହିଁ ଝିଅ ପୁଅ ଟା ଛାତ୍ ଛାତଉପରେ ନା କଣ ଚୁଇଁର ପୁଅର।
ଓହୋ ସେ ଉପରେ ଅଛଟି ଗରମ ହଉଛି ଆଉ। ଆଉ ଆଉ ଆସିବୁ କେତେ କେବେ ସୁକିନ୍ଦା ଆସିବୁ।
କାଇଁ ମ କୁଆଡେ ଯାଉଚି ଆଇ ଘର ଆଡେ ଯାଉଚି ନା କୁଆଡେ ଯାଉଚି।
ଯାତ୍ରା କୁ ଆସେ ଝିଅ ପୁଅ ବଡ ହେଇଗଲାଣି ତୁ ଏନା ଆ
ଅ ଆଉ ମଲା ଛିଙ୍କ ସେମାନେ ତ ସବୁବେଳେ କୋଉ ଚ଼ନ୍ତି ଏ ଆମେ ଯିବୁ ଆଉ ତାଙ୍କୁ ଇଏ କରିକି ତୁ କହିବୁ ମୁଁ ଯିବି ତମେରୁହ ଘରେ
ହୁଁ ସେଇଆା ପରା
ଏଟା ହେଇନେ ଉଁ ଆଉ ତମ ଚୁଆ ବଡ ହେଇଗଲେଣି ମୋ ଝିଅ ପା କଉଚି ତୁ ତ ମରିବୁ ମତେ କୁଆଡେ ଛାଡିଦବୁନୁ ଆଉ
ବୋପା ତୁ କୁଆଡେ ଯାଇକି ରହିବୁ
ଏଇନା ମୋ ବାପା ଆସିଥିଲେ ଯେ କାନ୍ଦି କହିଲା ମୁଁ ଯିଁବି ମୁଁ କହିଲି ଏଇନା ଯାଆନା ତୋ ମା ଯଦି ଯିବ ରଥଯାତ୍ରା କୁ ମାର ତୋର ଯିବ।
ହଁ।
ତାଙ୍କୁ କଇଲି ତାପରେ ରହିଲା।। ଆଉ ଆଉ କଣ ଆଉ ମା ମା ଦେହ ଭଲ ଅଛି
ହଁ ବସିଛନ୍ତି।
ଘର ଆଡ଼େ ଯାତ୍ରା କୁ ଯିବୁ ବୁଲିବା ପାଇଁ
ନାଇଁ ମୁଁ ଯିବିିନି ସେଇ ଝିଅ ଦି ଜଣାଙ୍କ ଯିବେ ଆର ବର୍ଷ ପୁଅ ଦି ଜଣାଙ୍କ ଯାଇ କେ ସ ଏ ବର୍ଷ ଲାଗିଚ଼ନ୍ତି। କଇଲେ ସେମାନେ ଯାଇଥିଲେ ଆରବର୍ଷ ଏବର୍ଷ ଆମେ ଦିଜ ଣାଙ୍କ ଯିବୁ
ହୁଁ ଗାଁ ବୁଲିକି ଆସ ମାମୁଁଘର ଗାଁ। ଆଇ ଘର ଗାଁ ମାଉସୀ ଅଛି ମାମୁ ମା ଆଇ ଘର ଅଛି ବୁଲି ବୁଲାକି ଆସିବ ଆ ମକୁ ଯାଉଚୁ ମୁଁ ଯାଇ କୋଉ ଯାଇ ହଉଚି ଯାତ୍ରା ବେଳକୁ ଠିକ୍ ଝିଅର ସ୍କୁଲ ଖୋଲୁଚି ଟିଭସନ।
ହୁଁ ସେୟା ପରା।
ତାପରେ ଯିବୁ ଏଇ ଯୋଉ ମୋ ସାନ ଝିଅକୁ କଣ ବଡ ଝିଅକୁ କଣ ନେଇକି ଯିବୁ। ତୁ ଯେତେ ଟଙ୍କା ନେଲ ହଜାର ଦି ହଜାର ନେତ ପାଇବନି। ଜାଣିଚୁ ନା ଏ ଛୁଆ ଯାହା ଧରିବ ପା କାନ୍ଦିିବେଲୋ ହଁ ଆର ଥର କ ମୋ ଝିଅ କହୁଛି ମୋ ପୁତୁରା ଯାଇଥିଲା ମୋ ଯା ର ମୋର ଆର ବର୍ଷ ଯାଇଥିଲୁ।
ହୁଁ।
ଆର ବର୍ଷ ଯାଇଥିଲୁ ମୋ ପୁତୁରା କଉଛି ତତେ ଆଉ ତମେ କିଭଳିଆ ମାମା ହେଇଚ଼ ତମେ ତଦେ କିଣିକି ଦେଇପାରିବନି କିଭଳିଆ ମାମା ହେଇଚ଼।
ହେ ହେ ହେହେ ହେ ହେଁ
ଏନ୍ତି ଦୋକାନରେ
ଛୁଆଟାର କଣ ଯାଉଚି କଇଲୁ।
ହାଲ ମୋ ସାନ ପୁତ୍ରାକୁ ତୁ ଯୁଆ ଡେ ନେଇକି ଯିବୁ ତେ ମୁଣ୍ଡ ଖରାପ ହେଇଯିବ ଭାରି ଯିଦି
ସେଇଆ ପା ଛୁଆ ଙ୍କର କଣ ଯାଉଚି।
ହଜାର ଦି ହଜାର ନେଲେ ବି ତୋ ଯା। ତ୍ରାରେ ପାଇବନି କିଣିବା ପାଇଁ ନା ଛ ସେଇପା। ଆଉ କଣ ପାଇଁ କଣ ମିଳିବ ସେ ଯାତ୍ରା ରୁ ଦେଖିବା କୁହନ୍ତୁ।
ହୁଁ, ହୁଁ, ହୁଁ ଆଉ କଣ।
ନବୁ କାଲି ଦବୁ ଯଦି ଖର୍ଚ ତାହେଲେ ଯିବୁ ତାହେଲେ କହ।
ହଁ, ହଁ, ହଁ
ସେ ୱାରିଙ୍ଗଟା କଣ କରିବ ବୋଲି ବାପା ହେରିକା ଆଣିଛନ୍ତି ଜିନିଷ ଯାଇକି ୲
ହଁ କୋଉ ସେଇଟ୍ଟା କାହ୍ନା ଯାଇଥିଲା।
ପୁରା ହେଦିନଠୁ। ପଇଲାଣି ହେଇନେ କାମ ତାପରେ ଆସ୍ତେ ଆସ୍ତେ ସବୁ ରେଟ୍ ବଢିବାକୁ ତାପରେ ଆସ୍ତେ ଆସ୍ତେ ଆମ ବାଲି ଉରାସବୁ ଛାଡିଗଲାଣି କଲର ନହେଲେ କଲର ନହେଲେ ଛାଡିଯିବନି ନା ବାଲି ଫାଲି ଉରା।
ହଁ।
ଆ ମୁଁ କହିଲି ଯାହାହବ ଖର୍ଚ୍ଚ କରିଦେ।
ନା ରେ।
ସାନ ସାନରୋ ବାହାଘର ଫାହାଘର ହେଲେ, ଆଉ କଣ କରିହବ? ବାହାଘର କୁ ପୁଣି ବୁଆବୁହି ହବ ନା ନାଇଁ? ଏଇନା ମଝିରେ ଅଛି କିଛି ନାହିଁ, ଧର କରିକୁରା ଦିଏ ସରିବ।
ହଁ ଆଗେ ହାରା ୱାରିଙ୍ଗ କରିଦବ ତାପରେ କଲର କରିଦବ ହଁ।
ଏ କଲର ଦେଇଦବଁ, ସେଇଆ କରିଦେବ, କଲେ କଲର ଦେଇଦବୁ, ୱାରିଙ୍ଗ କରିଦବୁ, ଏଇନା ଯାଉ ଭାରି ଆର ସୁଆଡେକୁ ତାର ଦେଖିଦୁଖାକି କୋଉଠି ଟିକେ ତାର କରାହବ ଆଉ।
ହୁଁ ଉଁ
ହଉ ଆଉ ଏମତି ଆଉ। ମୋ ପୁଅ ପଢା ସରିନି ନା।
ନାଇଁ ସେକେଣ୍ଡ ଇୟର ପା।
ତାପରେ ଆଇଟିଆଇ ଫିଟାଇକଲାନି ନା ପଢିଲା?
ପଢିଲା ତ ଆଉ।
ହେରା କରିଥାନ୍ତା ଯୋଉଠି ହେଲେ ରହିଯାଇ ଥାନ୍ତା।
ହଁ ପଢିଲା ସେକେଣ୍ଡ ଇୟର ଟା ଦେଖିବା ସରୁ।
କ ଯାହା ଦେଖିବ ଆଉ ନାଇ କି?
ହଁ ଆଈ ଘରକୁ ଫୋନ କରିଥିଲୁ?
ଏ ସକାଳେ କଥା ହଉଥିଲୁ।
ବା ସାର୍ ତ ଫୋନ କରିଛି କଥା ହଉଥିଲୁ। ଘରକୁ ବୋଉ ପାଖକୁ କରିନୁ ଫୋନ।
ଏ ବୋଉ ଖରା ବେଳେ ତ କରିଥିଲା, କଥା ହଉଥିଲା।
ରୋଷେଇ ସାରିକି ବସିଛୁ ନା।
ହଁ, ଏ ପଦାରେ ବଇଚି ତ ଆଉ। ଗରମ ହଉଛି କେତେ ଜୋର ଦେଖୁନୁ?
ଘର ଭିତରେ ଆମ ତଳ ଘରର ଉପର ଘର ଆସିବ ତମସ୍ତେ ତଳ ଘର ଥଣ୍ଡା ଲାଗୁଥିବ?
ହଁ, ଘର ଭିତରେ, ପଦାଟାରେ ଗରମ ଲାଗୁନି ନା?
ଅଦାରେ ପବନ ଦଉନି ତା ପବନ ଦଉନି।
କାଇହିଁ ପବନ ପବନ କାଇହିଁ ନାହିଁ ପା? ହୁଁ
ହଁ ଅଁ। ହଉ ଆଉ କଣ କ ଦେଖିବା କାମ? କାହ୍ନା କତି ଟିକେ ଫୋନ କରିବା। କାହ୍ନାନମ୍ବର ରହିଲା କଥା ହେଇ ହଉନି ନା ନମ୍ବର କଟ ଯାଉଛି। ଝିଅ ହିଆ କଣ ମାରି ମୁରା ଦଉଛନ୍ତି ନମ୍ବର କଟି ଯାଉଛି ସବୁ?
ହଁ, ଏଠୁ ବେଳୁ ବାଦେଲେ କଠ ଯିବ ନମ୍ବର ଆଉ।
ସବୁବେଳେ ଲୋ, ତା ବାବା ମୋବାଇଲ ଜଣେ ମୋ ମୋବାଇଲ ଜଣେ।
ମୋବାଇଲ କଥା କଣ କହୁଛୁ?
ମୋବାଇଲ ଦି ଜଣ ଦିଟା ଧରିଥିବେ। ଆଉ ଯୁଆଡୁ ଛୋଟ ଛୁଆ ସେ କ ହାତ ବାଜିଲେ ମାରି ମାର ଦେଲେ କଟ
ହଁ
ଆଛା ମୋ ବୋଉ କହୁଚି ତୁ କାହିଁକି କଥା ହଉନୁ ମାଉସୀରିଆଙ୍କ ଟିକେ ଫୋନ କରିକି? ମୁଁ କହିଲି କେମିତି? ନମ୍ବର ସିନା ରହିଲେ କଥା ହବୁ, ତାପରେ ଟାଇମ ସିନା ମିଳିଲେ କଥା ହବୁ।
ଓହୋ, ହୋ ହୋ ହୋ ହଁ ବା ସିଏ ବି କହୁଛି। କହିଲେ ତାକୁ ଟାଇମ କେତେବେଳେ ନାହିଁ?
ହଁ ବା, ଟାଇମ କେତେବେଳେ କହୁନୁ? କେ ତ ବଳେବା ନାହିଁ ଟାଇମ ଟା ଯୋଉ ଟାଇମ ଟା ମୁଁ ଝିଅ ଯୋଉ ହଇରାଣ କରଛି କହନା? ତାପ ସକାଳୁ ତାହା ଭାବିବେ ଜଳଖିଆ ଖା ରୋଷେଇ ହବ। ତାପରେ ପୁଣି ଚାରିଟା ବେଳେ କଣ ଟିକେ ଜଳଖିଆ କର ଖାଇବେ? ତାପରେ ରାତିରେ ରୁଟି। ଶୋଉ ଶୋଉକା ହଉଥିଲା ବାରଟା।
କି ଆଉ କଣ?
ତମ ଏଇ କାଲି କାହ୍ନା ପାଖକୁ ଫୋନ କଲା ବେଳକୁ କାହ୍ନା ଫୋନ ଉଠେଇଲାନି। ମୁଁ କହିଲି, ଭାବୁଥିଵ ମାମୁନ୍ଦ ସ ଶୋଇ ନଥିବ, ମୁଁ ସେତେବେଳେ ଗୋଟାଏରେ ଶୋଇଲିି। ରାତି ଗୋଟାଏ, ଏଇ ଏମାନେ ବା ଭାଇଙ୍କରଆଙ୍କର ଆସିବେ ସାଢେ ଏଗାରଟା ବାରଟାରେ। ଆଉ ଝାଡା ଯିବେ, ସେ ଧୋଇ ଧୁଆ ହେବେ। ମୋବାଇଲ ଦେଖିବେ ଆଉ ସିଏ ଖାଉ ଖାଉ ତାଙ୍କୁ ସାଢେ ବାର। ଆଉ ସବ ସୁା ବାସନ ଫୁସନ ମାଜି ମଜାି ଶୋଇବୁ ଗୋଟା ରେ ଉଠିବୁ ଚାରିଟାରେ।
କୁହ ନକ
ଏଇଥିରେ ଦେହ କଣ ହବନି ମୋ ମୁଣ୍ଡ ବେଳେ ବଳେ ମୁଣ୍ଡ?
ଶିକି ଆଉ ରାତି ଅନେେଇଟା ହେଲେ ଆ ରାତି ଗୋଟାଏ ହେଲା ବେଳକୁ ଚିନ୍ତା କଲୁ।
ମ ହଁ ହଉ ସେଆଉ ମୁଣ୍ଡ ବୁଲଉଛି ଭବ ହଉଛି ତୁ ଶୋଉନୁ ମୁଁ ଶୋଇବୁ କେମିତି ଜଣେ ଆସି ନଥିବେ ଖାଇ ନଥିବେ ତୁ ନିଦରୁ ଶୋଇପଡିବୁ।
କୋଉ ନିଦ ମାରିବ।
ମା ଚାଉ କେଭଳି ନିଦ
ହଁ, ମଣିଷ ନ ଆଇଥିଲେ ନିଦ ମାାରିବ।
ଆ ମା ଖ ବହୁ ପା ପରେ ପଡିବ
ହେଇକ
ନେଇଥିବ ହଉ ହଉ ଯାହା ତୁ କଣ କରିବୁ ମାଉସୀ ଆଁ?
ଅ ହଉ।
ହଉ ର କାଦ କାନ